ଶିକୁଆ ନାହାନ୍ତି, ମୁଁ ଆକାଶ ଧରିଛି।
ଓ ରେ ଆକାଶ, ଆଛା ଆଛା, କଣ କରୁଚୁ?
କିଛିନାଇଁ, ଆଇଥିଲି ତ ମେଘେଶ୍ୱର ମନ୍ଦିର ଠି।
ଓହୋ, ମୁଁ ଏପଟେ ବ୍ରହ୍ମେଶ୍ୱରରେ, ଏଠି କ ପାଣି ଶୁଖିଗଲାଣିଁ।
ବ୍ରହ୍ମେଶ୍ୱର ମନ୍ଦିର ରେ ପାଣି ଶୁଖିଯାଇଛି, ଏ ମେଘେଶ୍ୱର ମନ୍ଦିର ଆମ ମେଘଶ୍ୱର ମନ୍ଦିର ବା ପାଣି କଣ, ମାଛ ଦେଖାଯାଉଛନ୍ତି ତଳପଟୁ।
ମାଛ ଦେଖାଯାଉଚନ୍ତି, କିଛି ପାଣି ନାହିଁ, ଭାବୁଛି ଇ ତଳୁ ଟିକେ ଯାଆନ୍ତି ଟିକେ।
ନାଇଁ ନା, ଯା ନା, ବଡ ଗାତଟା।
ମାନେ ମତେ ଠିଆ ହେଇଯିବାକି, ସେଠି ଯାଇକି। ସେଠି ଚାଲୁନୁ ଟିକେ ଭିତରୁକୁ ପଶିବା, ଦେଖିବା କେମ ନାଗୁଚି?
ନାଇଁ ନାଇଁ, ବୋପା ଆଲୋ।
ନା ଆମର ଏପଟେ ଡିଜେ ଗାଉଚି, ଚାଲୁନ ଟିକେ ନାଚିଆ।
ଡିିଜେ ଆମର ଏପଟେ ଗୋଟେ ବାଯୁଜିବା
କୋଉଠି ରଉଛି?
ଏଇ ବା ଆମ କଙ୍ଗାନଳଟି।
ଗଙ୍ଗା ନଳୀ ଟି ବାଚୁଛି ସେ ନାଳ ଆଡେ କିଏ ଯାଉଛି? ବାହାଘର ନା କଣ
ବା ଗେ ଏଜାନେ ମୁଁ ଆଉ କଣ ଏତେ କଥା ଦେଖିଛି। ଯୋଉ କ କହୁଥିଲି କହିଲ ମ ମେଘେଶ୍ୱର ମନ୍ଦଟି
ଓରେ ଓରେ ମେଘେଶ୍ୱର ମନ୍ଦିର ଅଛି ମୁଁ ଅଇନା ବ୍ରହ୍ମେସ୍ୱର ମନ୍ଦିରଟେ ଅଛି ମୁଁ କଇଲି ମେଗେଶ୍ୱରରେ ମୁଁ ଯିବି କେମିପଟେ?
ମାମା ପଳେଇ ଆସ ପାଚିରି ଡେଇକି
ଆଚ୍ଛା ହଉ ପାଖରେ ଆଉ କି ଅଛନ୍ତି ବୋ ତମର?
ଆମର କୁନୁ ଭାଇ ଅଛନ୍ତି ସେ ବା ଏଇ ହଁ
ଓଃହ ତାଙ୍କର କଣ ମଝିରେ ମଝିରେ କଣ ହଉଚି କେଜାଣି କଣ ଗାଁ କୁ ଖାଲି ପଳଉଛନ୍ତି।
ଏ ବା ତାନ ପୂଜା ହଉଛି।
କି ପୂଜା?
ଏ ତାଙ୍କର କ ଗ୍ରହ ଏପଟ ସେପଟ ହେଇଯାଉଛି ଗୋଟେ ଲାଇନିକି ଆଣୁଛନ୍ତି।
ଏହୋ ତାଙ୍କର ଗ୍ରହ ଏପଟ ସେପଟ ହେଇଆଇଚି।
ଅ ହଁ ଶନି ଗ୍ରହଟି ପାଖକୁ ପଳେଇଛି।
ଓହୋ ସିଦ୍ଧାର୍ଥ ବୋଧେ?
ସିଦ୍ଧାର୍ଥ ସିଧାର୍ଥ ଏଇକି ପାଖରେ ଅଛନ୍ତି।
ଓହୋ ଆ ଶନି ଗ୍ରହ କହିଲେ ତ ମତେ ଲାଗିଲା ସିଦ୍ଧାର୍ଥ ବୋଧେ।
ନାଇଁ ସିଏ କ ଏତେ ଶନି କର ସେ ବୃହସ୍ପତି ଗିଅ ନା ଆ
ଆଚ୍ଛା ଆଚ୍ଛା ଆ ସିଏ କଣ ଓଲା ଗାଡି କିଣିଛନ୍ତି ବା ସିଦ୍ଧାନ୍ତ ବାବୁ।
ହଁ ଓଲା କିଣିଛନ୍ତି ଗୋଟେ ଆଉ କଲେଜ ନେଇ ଯାଉଛନ୍ତି।
ଗାଡି ପାଡି କିଣୁଛନ୍ତି ଗୋଟେ କଣ ମିଠା ବିଠା କିଛି ଗୋଟେ ଦଉନାହାନ୍ତି ଏକା ଏକାନା ସବୁ ନା।
ସେ ବା କହିଲେ ଜନ୍ମଦିନେ ଗୋଟେ କଣ କେକ୍ ଖାଇଦେଲେ ସେ କଣ ସେତିକି କହିଲେ।
କେକ୍ ଖାଇଦେଲେ? ମାନେ କାହାର ମିଅମର? ମିଆଁ ମୋର ନା କା ର ସିଧା ଥିଲା।
ହଁ କଣ କମ୍ପାନୀ ଆମେ କ ଦେଖିକିଉ ଆମେ ମନଇଚା ଖାଇଦଉ।
ଓହୋ ମୁଁ କିଇଲି କାଳେ କଉଟି ଆଣିଥିବ କଉଟ ଆଚ୍ଛା ଆଚ୍ଛା। ଆ କଣ ମାନେ ଗାଡି ପାଇଁ ଏକ୍ସଟ୍ରା ଦବା କଥା ଏଇଟା ଠିକ ପାତ୍ର ଅନ୍ତର କରୁଛନ୍ତି ଜନ୍ମଦିନ ପାଇଁ ଅଲଗା ଗାଡି ପାଇଁ ଅଲଗା ନା ଆଉ।
ସେଇଟା ସିଏ ଗେ ପଛରେଦେବ କହିଛି ବା
ଆଉ କଣ କୁନୁ ଭାଇ କଣ କହୁଥିଲେ କଣ ମେଡିକାଲ ଯିବା କଥା ତାଙ୍କର କଣ ହେଇଛି କଣ?
ଆରେ କୁନୁ ଭାଇ ଯୋଉଠି ଯାଇଥିବ ଗୋଟେ ଜାଗା ଗୋଟକୁ ହେଲା। ତାଙ୍କୁ ମୁଁ ମନା କଲି କୋଉ ପାଣି ଫାଣିରେ ଲାଗିବନି ସେ ଯାଇକି ସେ ଗଟେ ଗାଡିଆରେ ଗାଧେଇଛନ୍ତି।
ଓହୋ।
ହାତସାରା ଟୁମା ଟୁମାଁ ଫୋଳିକି ଆଇଚନ୍ତି।
ଓହୋହୋ ହାତ ସାରା ଫୁଲି ଯାଇଛି?
ଆ ହଁ କଆ କଣ ଭିତରେ ତାକୁ ଗୋଟେ ସେ ପାଣି ଭିତରେ କେ ଗୋଟେ କାମୁଡି ଦେଇଛି କହିଲା।
ଆଚ୍ଛା ଆଚ୍ଛା।
ମୁଁ ମନା କରିଥିଲି ମନ ଇଚ୍ଛା ଜାଗାରେ ଯିବନି ସେ ମୋ କଥା ମାନିନଥିଲେ।
ଓ ହୋ।
କଣ କହିବି ସାର୍ ଉଛୁଳୁଛନ୍ତି ବା ଯୋଷିଲା ପୁରା ଅଛନ୍ତି ଟୋକା।
ଆଚ୍ଛା ତାହେଲେ ଗୋଟେ କାମ କର ତାକୁ ଧରିକି ଆମର ଏଇ ଯୋଉ ଛଅ ନମ୍ବର ପଳାଅ ଆଉ
ତାକୁ ନେଇକି ଯାଇଥିଲି ଗାଡିରୁ ଡେଇଁ ପଇଲା ପା ହଁ।
କଣ ବାତ ମାରୁଛି ନା କଣ?
ହଁ କେଜାଣି କଣ ହଉଛି ଏଇ ଏଇ ଆମ ଏଇ ମେଘେ୍ସର୍ ଗାଡିରେ କଣ ସାପଟା ବୁଲୁଛି ଏଇଠି।
ହଁ। ସେ କଣ ଆମର କଣ ମୁଁ ଭାବୁଛି ସେଇପଟେ ଯିବି ବୋଲି ତମ ସେ ମେଘେଶ୍ଵର ମନ୍ଦିର ଆଡକୁ ବହୁତ ଦିନ ହେଲା ଆସିନି।
ମେଘେଶ୍ୱର ମନ୍ଦିର ପାଣି ଫାଣି କିଛି ନାହିଁ ଖାଲି କାଦୁଅ ଗନ୍ଧଉଛି ଗୋଟେ
ଗନ୍ଧଉଛି। ଏଇ ଫଗ୍ ସେଣ୍ଟ୍ ଦି ଚାଟା ନେଇକି ଯିବି କି ମାନେ ମାରିଆ ମେଘେଶ୍ୱର ମନ୍ଦିରରେ।
ଆରେ କୁନୁ ଭାଇ କଣ କହୁଛନ୍ତି ଗୋଟେ ପ୍ଲାନ ମତେ ଦେଇଛନ୍ତି।
ଟିକେ ଲାଇନରେ ରହିଥା ଟିକେ ଲାଇନରେ ରହିଥା।
ଅ ଲା ଲା ଲା ଲା ଲା ଲା ଲା ଲା ଲା ଲା। ଲା ଲା ଲା।
ହାଲୋ।
ହଁ।
ମୁଁ କହୁଛି ମୁଁ ଗାଡ଼ି ନେଇକି ଯାଉଛି ଆସ ଗୋଟେ ଜାଗାକୁ ଜିବା ଆସିବା।
କୋଉ ଜାଗା କୁ?
ଆସୁନା ଆମ ଯିବା ଏଇଠି ଆସ ଆସୁନ ଆସ ମୁଁ ଏଇନା ହଉ ମୁଁ ଏଇଠି ତ ପହଞ୍ଚିଆ ପହଞ୍ଚିଆ ତ ହେଇଗଲିଣି ତମ ପାଖରେ।
ହଁ ହଉ ଆସ
ହଉ କଣ ଆଜି କଣ ଚାରିଆଡେ କଣ? ବାହାଘର ବାଣ ଫାଣ ଫୁଟା ଫୁଟି ହଉଛି ବଢିଆ ମଜା ଲାଗୁଥିବ। ତମକୁ ସେପଟେ ମେଘେଶ୍ଵର ମନ୍ଦିର ଆଡେ କୋଉଠିକି?
କାର୍ ସବୁଠି ତ ହଉଛି ଗୋଟେରେ ପଶିଯିବା କଣ ହଉଛି?
ହଁ ଏମିତିରେ ବି ଜାଣିପାରିବେନି ଭଲ ପ୍ୟାଣ୍ଟ ସାର୍ଟ ଖଣ୍ଡେ ଆଉ ଖାମେ କି ଗିଫ୍ଟ ଗିଫ୍ଟ ଗୋଟେ ନେଇ ପଳେଇବ ସଇଲା ଆଉ।
ଖାମ କାଇଁ ଖାମ ଖାଲି ଗୋଟେ ପକେଟ ପୁରେଇ ଦେଇଥିବା।
ହଁ ଗୋଟେ ମାନେ ଦେଖେଇବା ପାଇଁ ଆଉ ନାଇଁ ଆମେ ଆଇଛୁ ଆଉ
ହଁ।
ଓହୋ ମାନ ଏକ୍ସପିରିଏନ୍ସ ଅଛି ବୋଧେ କେଇଥର ଯାଇଛ?
ସେଇଟା ଆମର ଅଛି ଛୋଟ ବେଳୁ।
ଆଉ କଣ ତମ ଦିନେଶର କଣ ଖବର ଆଜି କଣ ବ୍ୟାଟ ପତର ଧରି ପଳେଇ ଆଇଥିଲେ ମଙ୍ଗଳା
ଦିନେଶ ଭାଇ ପୁରା ଯୋସିଲ ଅଛନ୍ତି କ୍ରିକେଟ ଖେଳିବାକୁ ଏବେ
ଆଁ ତ ସମେତେ ତ ଜୋସିଲା ଅଛନ୍ତି ଆଉ ତମର କଣ ହଉଛି ଏଁ ତମେ ଟିକେ ଟୋକା ହେଇଯାଅ।
ଆମେ ଟିକେ ଜୋସିଲା କମି ଯାଇଛିିବା? ଏଇ ଯୋଉ ଟିକେ ହେଇଯାଉଛି ଏ ଏପଟ ସେପଟ କଳି କଜିଆ ଖାଲି ହଉଛି ମୋ ସହିତ
କିଏ କଳି କରୁଛି ତମ ସହିତ?
ଏ କାଁ ନାହିଁ ମଙ୍ଗଳାପିରରେ ଖାଲି ମୁଁ କଳି ହଉଛି ଆଉ କିଛି ନାହିଁ।
ଆ ତମେ ଯେହେତୁ ମଝିରେ ପହୁଛ ମାନେ ତମକୁ କଳିରେ ଯାହା ହେଲେ ପୁରେଇବେ ତମେ ମଝିରେ କାଇହିଁ କହୁଛଁ? ତମେ ତ ସାଇଡରେ ରହିବା ଲୋକ ତମକୁ ମଝିରେ ପଶିବାକୁ କିଏ କହୁଛି? କଣ କହୁଛି ଡାଇରେକ୍ଟର?
ଆଇଟା କହୁ ମଝିରେ ନଆସିଲେ ମେନ ରୋଲ କରିବୁ କେମିତି?
ଓହଃ ଆଛା ଆଛା। ତୁ କିନ୍ତୁ ମଜିକି ଯାଉଛୁ ପଛରେ ନାମ ନେଲେ କୋଉ ସାଗର ସାଗର ହବୁନୁ ତତେ କିଏ କହୁଛି ତାଙ୍କ ଭିତରେ ମିଡିଏଣ୍ଟି କରିବାକୁ ସିଏ ତ ତାଙ୍କ ଭିତରେ ଝଗଡା ଲାଗିଲ ତ ତୁ କେହି କହୁଛୁ ତା ଭିତରେ
ଏଥର ମଝିରେ ମଝିରେ ଉଠେଇ ଦୋଉଚନ୍ତି ମୁଁ ଏତେ ଯିବାକୁ ପଡୁଚି।
ତୋ କଥା କାଇଁ ଉଠଉଛନ୍ତି? ହୁଁ ତୋ କଥା କାଇଁ ଉଠଉଛନ୍ତି ତୁ ଫୋନ ଟା କାଇଁ ଉଠଉ ଯେ ତାଙ୍କର। ଏତେ କଥା ନାଇଁ ତୁ ତାଙ୍କ ଫୋନ ଗେଡ ଭାଇ ଶୁଣୁ ମୁଁ କଥା କଥା ଶୁଣୁ କଥା ଶୁଣୁ ଗେଡ଼ ଭାଇ କଥାରେ ଜମା ପଡ ନା। ମୁଁ ଯେତିକି ଦେଖିଲିଣି ଗେଡ ଭାଇ ଫାଷ୍ଟରେ ଯୋଉ ଭଳିଆ କଥାଟା କହୁନି ଲାଷ୍ଟଆଡୁ ସେ କଥା କିଛି ରଖୁନି ତୁ ତା ସାଦରେ ପଡିଥିବୁ ଲାଷ୍ଟକୁୁ ତୁ ପସ୍ତେଇବୁ।
ଆରେ ଯୋ ଆମବା ଜଗନ୍ନାଥଙ୍କ ଭକ୍ତ।
ଜଗନ୍ନାଥଙ୍କ ଭକ୍ତ ହେଲେ କଁ ହେଲା।
ମିଛ କଥା କୋହୁନେ।
ରହିଲା ତ ପଛରେ ତ ନାମ ନବୁନୁ ସେତେବେଳେ ଜଗନ୍ନାଥ ଭକ୍ତ ମୁଁ ଦେଖେଇଦେବି ତତେ ଆଉ।
ଜୟ ଜଗନ୍ନାଥ।
ହଉ ତ ଜୟ ଜଗନ୍ନାଥ ମୁଁ ଦେଖୁନି ଜୟ ଜଗନ୍ନାଥ କେତଳେ ଯାଇକି ତତେ ସାହାଯ୍ୟ କରୁଛନ୍ତି। ହେଲା ଆଇଁ ସିଣିଆ ଲୋକ ତୁ ପୁଣି ଜଗନ୍ନାଥ ଭକ୍ତ କରିବୁ।
ଏ କୁନୁ ବାଇ କଣ କହୁଛି।
କୁନୁ ଭାଇ କଣ କହିବେ।
କୋଉ ଚନୀ ସାଗର ସାଗର କଣ କୁକୁର ଖାଇଦଉଚି।
କୁକୁର ଖାଇ ଦଉଛି। କୁକୁର କଣ ଗୋଟେ ଖାଇବା ଜିନିଷ, କୁର୍କୁରି କହୁଚନ୍ତି କୁର୍କୁରି କୁର୍କୁରି।
ଆ ହୋଉ କୁରୁକୁରି ମତେ କୁକୁର ସୁଗଲା ଦୁରୁରୁ ଟିକେ ଅଛନ୍ତି ତ ସିଏ। ସେ ବା ଟିକେ ଯୋଉ ମୂତ୍ର ବିସର୍ଜନ କରୁଚନ୍ତି।
ହଁ ହଉ କରୁ। ପିଲାଟା ମିତୁଛି ମୁତୁ କଣ ସେଇଠୁ ଇଏ ଗୋଟେ କଥା।
ଆଉ ଗୋଟେ ପାର୍କ ଭଳିଆ ପବିତ୍ର ଜାଗାରେ ସେ ଏମିତି କାମ କରିବ।
ଆଉ ସେମିତି କହିବାକୁ ପଡିବ ଏଇଟା ଗୋଟେ ମାନେ ପ୍ରାକୃତିକ କ୍ରିୟା ଗୋଟେ। ନ କରି ପାରି ରହିପାରିବ ସିଏ କଥା କହୁଚ।
ସିଏ ରହିପାରିଥାନ୍ତା।
ସେ କଥା ଛାଡ, ମୁଁ କହିଲି ଚାଲ ଆଜି ଟିକେ ଯିବା ଏଇନା ଆସିବା ଟିକେ।
କୋଠି ସାଇ ମନ୍ଦିର ଆଡୁ।
ହଁ ସାଇ ମନ୍ଦିର ଆଡୁ ବୁଲିିପଡି ଆସିବା ବହୁତ ଦିନ ହେଲା ଯାଇନେ।
ଜିଆ ବା ରହ ଆଉ ଆଉ ତିନି ମିନିଟ୍ ମାତ୍ର ହଉ ଯିଆ ଆଉ।
ହଁ ହଉ ଇଏ ଗୋଟେ କଥା। ଆଉ ମୁଁ କଣ କ ଶୁଣିଲି ତେମେ ଗୋଟେ ଆଗୁକୁ ପଇସା ପତ୍ର ରଖୁଚ। ଗୋଟେ ଭଲ ପାୱରଟିରର ଆଣିବ ବୋଲି ହଳ ଫଳ କରିବ ବୋଧେ?
ନାଇଁ ମା ଗୋଟେ ବ୍ଲୁଟୁଥ ଆଣି କାନରେ ବସି ଗୀତ ଶୁଣିବି।
ବ୍ଲୁଟୁତୁ? ହଁ ପାଞ୍ଚଶହ ଟଙ୍କିଆ ବ୍ଲୁଟୁଥ ପାଇଁ ଗୋଟେ ପାଲା ଚଲେଇଚ।
ଆରେ ଭାଇ କାମ କରିବାକୁ ପଡେ ଯାଲି ପଇସା ଟା ଦରକାର ହବନି ଆଗକୁ।
ହଁ ତ ବ୍ଲୁଟୁଥ୍ ପାଇଁ ଘରେ ପଇସା ମାଗିଦବ ଘରେ ଦେଇଦେବେ କଁ ଅଛି। ଗୋଟାଏ ବୋଲି ପୁଅ ତମକୁ ପଇସା ଦେବେନି। ଓ ମାନେ ବ୍ଲୁଟୁଥ ପାଇଁ ଆଣି ପଇସା ଖାଇ ଦେଇଛ।
ହଁ ଆଟେ ଚପଲ ଚପଲ କିଣିଥିଲି ଗୋଟେ। ଅ ଆଉ ଯାହା ବଢିଥିଲା ପାଣି
ଆପଣ ଯାଇଁକି ଓଲେକ୍ସରେ ସେକଣ୍ଡ ହ୍ୟାଣ୍ଡ୍ ବିିକ ଯାଅ ଯାଅ।
ଆ ସେଟା ଛିଣ୍ଡି ଗଲାଣି ଆଉ ନାହିଁ ବା।
ସୋଇ ଯୋଗୁତ କହୁଚି ସେକେଣ୍ଡ ହାଣ୍ଡେ ବିକିଦିଅ ତାକୁ ସିଲେଇ କରିକି
ସେଥିପାଇଁ ଘରେ ମାଗି ଡର ଲାଗୁଚି ନହେଲେ ମାସରୁ ଘର ମାଗିଥିବି ଆଉଥରେ ମାସ ଦରମା ଆଉ।
ଘରେ କଣ କହିବୁ?
ବାରେ ଗୋଟେ ପଇସା ଦରକାର୍ ଅଛି।
ଆଚ୍ଛା ଆହଉ ତାହେଲେ ଆଉ।
ଆରେ କପ୍ ପୁର ସାର୍ ଫୋନ୍ କରଥିଲେ ସେଇପା ଆଜି ଆମକୁ ଦିଦି ଫୋନ୍ କରି ଥିଲେ।
ଦିଦି ଫୋନ୍ କରିଥିଲେ ଆରେ ଯିବା ରାଜା କଣ କହିଲା ରାଜା କଣ କହିଲା ନାକଇନି ଏପଯ୍ୟନ୍ତ?
ରାଜା କରିନି କାଲି ଆମେ ଯିବା ଆଉ।
କାଲି ଯିବା କହୁଚ।
ହଁ।
କାଲି କିବାରେ?
କାଲି ଆମର ଗୁରୁବାର ଭଲ ବାର ଦେଖିକି ଯିଆ। ପଇସା ନଦେ ସାର୍ ଆଉ କଣ ହଉଚି।
ହଁ ହଉ ଆମରତ ସାର୍ ଆଉ ଗୁରୁ ଦକ୍ଷିଣାତ ଦବା ଆଉ ଗୁରୁବରେ ମୁଁ ଆମ
ସାର୍ ନିଜେ ଠାକୁରଙ୍କ ସହିତ ସମାନ ତମେ ଯେମିତି କହିଲେ କେମିତି ହବ।
ହଁ ମୁଁତ କାଲିତ ଧୂପ କାଠି ନେଇକ ଯାଇଥାନ୍ତି।
ନାଇଁ ଏମିତିଲେ ସାରୁଙ୍କୁ ଟିକେ ଖରାପ୍ ଲାଗିବ ଏତେ କଥା କରିବନି।
କାହିଁକି ଠାକୁରଙ୍କୁ ପୂଜା କରନ୍ତୁନିକି ସାର୍ଙ୍କୁ ପୂଜା କରିବା ଖାଲି ଟି ଟିଚର୍ସଡେରେ ପୂାଜାକରାହବ ନହେଲେ ଆଉ କୋଉ ଦିନ ପୂାଜା କରାହବନି ସବୁ ଦିନ ଗୁରୁ ଦିବସ। ଏ ଏତେ କଷ୍ଟ କରି ପଢଉଛନ୍ତି ଏତେ କଷ୍ଟ କରି ପାଠ ପଢଉଛନ୍ତି ସବୁଦିନ ପୂଜା ହବ ସାରେ।
ପୁରା ରାଧା ସାମୀବା।
ମୁଁ କହୁଚି ସାରଙ୍କୁ ଗୋଟେ ଚିଆରେ ବସେଇ ଦେଇ ଫେବିକଲ୍ ଲଗେଇଦେବି ଆଉ ମାନ ଉଠିପାରିବେନି ସେଇଠି ବସିବେ ଆମେ ପୂଜା କରୁଥିବା।
ଆରେ ଫେବିକଲବି କାମ କରିବନି ଆଉ।
ଆଁ ଆଚ୍ଛା ହଉ।
ଏଇଠି କଣ ସିଦ୍ଧାର୍ଥ ଆମର ହସୁଚନ୍ତିବା।
ଆସୁନୁ ଯିବା ଆସୁନୁ ସବୁ ଡାକିଲେଣି ଶୀଘ୍ର ଟିକେ ଯିବା ଆସିବା ସାଙ୍ଗେ ସାଙ୍ଗେ ଆସ।
ଏଇ କୁନୁ ଭାଇ କହୁଛନ୍ତି କଣ ସରିଗଲା ଫାଙ୍କା ଅଛନ୍ତି ବୋଲି କହୁଚନ୍ତି।
କୁନୁ ଭାଇତ ସବୁବେଳେପାଇଁ ଫାଙ୍କା ଥାଆନ୍ତି ଆଉ ଆସୁନ ଆମ ଆଡ଼େ ଟିକେଏ ଆସ ଏତେ ଯଦି ଫାଙ୍କା ଅଛ ତାକୁ ଡାକିଦିଅ।
କୁନୁ ଭାଇପା ଟିକେ ସେସରିନି ତାଙ୍କରବା।
ହଁ ହଁ ମୁଁ ଏଇ ଆମର ଗେଟ୍ ପାଖରେ ହେଲି ଆସ ଯିବା ଆସ।
ଗେଟ୍ ପାଖରେ ଏବେ ଲାଇଟ୍ ଧପ ଧପ ହଉଚି।
ହଁ ସେଇ ଧପ ଧପତ ମୁଇଁ କରୁଚି ଆଉ ଆସ।
ନା ମାଛ ଧରୁଛି।
ମାଛ କଣ ଧରୁଛ ଆଇଁ ିଣିଆ ଲୋକ ଗୋଟେ କାଲି ଗୁରୁବାରେ ମା ଛକିଏ ଖାଇବ ଆଜି ପଳିଆସ ପଳିଆସ।
ଆଜିବା ବୁଧବାର ଆଜି ଖାଇକି ସାରଦେମି ଆଉ।
ହେ ଆସିଲ ମୁଁ ଗେଟ୍ କତିରେ ଛିଡ଼ା ହେଇଚି ମୁଁ ଆଉ ଛିଡ଼ା ହେଇପାରିବିନି ଗାଡ଼ି ମର ଆଉଛି ବାହାର ଠିଆହେଇଛି ଆସ ଆସ।
ଓହୋ।